କୁହ ହୁଁ ଆବାଜ ଆସୁଚି? ହୁଁ ଆଉ କଣ କରୁଚ?
କିଛି ନାଇ ଭାଇ ଏଇଠି ଖାଇକି ବସିଚି ଆଉ।
ଆଚ୍ଛା।
ତେମେ କଣ କରୁଚ କି?
ହଁ ଏଇଠି ବସିଥିଲି ଜଷ୍ଟ ଆଉ।
ହୁଁ।
ଆଉ ଖାଇଥିଲ କଣ?
ମୁଁ ସ୍ପ୍ରାଉଟ୍ ମୋର ଗୋଟେ ବନେଇକି ଖାଇଥିଲି ଆଉ।
ଆଚ୍ଛା।
ତମେ ଭାଇ
ମୁଁ ସେମିତି ଖାଇଥିଲି ଭାତ ଖାଇଥିଲି ଭାତଡାଲି। ହୁଁ।
କଣ କରୁଚ ଭାଇ ଏବେ ତମେ?
ମୁଁ ଏବେ ପଢାପଢି କରୁଚି ଡିପ୍ଲୋମା କରୁଚି। ଆଉ ତମେ ହୁଁ । ମୋର ପ୍ଲସ୍ ଥ୍ରୀ। ହୁଁ ଭଲ।
ହୁଁ।
ରଥଯାତ୍ରା ରେ କଣ ବୁଲିବାକୁ ପ୍ଲାନ୍ ଅଛି?
ହଁ ରଥାଯାତ୍ରା ଏବେ ଯିବୁ ଭାବିଚୁ, ଯଦି ଠାକୁର ଯୋଉ ପଡିଛନ୍ତି ଜରରେ ସେଇଠିକି ଯିବାକୁ ଭାବିଚୁ ନହେଲେ ହବ ଯଦି ଗୁଣ୍ଡିଚା ମ ତାଙ୍କର ଇଏଟି ଥିବେ।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
ସେଇଠିକି ଯିବୁ ବୋଧେ ଆଉ। । କାହିଁକି ନା ରଥଯାତ୍ରା ଟାଇମରେ ବହୁତ ଭିଡ଼ ରହି
ହୁଁ ସେଇ ତ ଦୂରରୁ ରହି ଯାହା ଦେଖିବ।
ହୁଁ।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
ହଁ ଦେଖାଯାଉ ଠାକୁର ତାଙ୍କ ମାଉସୀଙ୍କ ଘରଠି ଥିଲାବେଳେ ସାଙ୍ଗେ ସବୁ ଲୋକ ହଠାତ୍ କିନା ପଶିବେ ନା।
ହୁଁ ସେ ରଖା ହେଲା ବେଳେ ରାତି ବେଳା ଟା ଗଲେ ଟିକେ ହଁ ଦେଖିପାରିବ ଠିକ୍ ସେ। ଆଉ ତମେ ବା ଯିବ ସନ୍ଧ୍ୟା ଟାଇମ ରେ। ହଁ ଦେଖିବା କଣ ହଉଛି ମୋର ତ ପ୍ଲାନିଂ ଅଛି ଚାରିଆଡେ ଏଠି ବି ପ୍ଲସ ପୁରୀ ବି ଯିବାର ପ୍ଲାନ ଅଛି। ପୁରୀ ବି ଯିବି ରଥଯାତ୍ରା ଟାଇରେ ନାଇଁ ରଥଯାତ୍ରା ପୂର୍ବରୁ ଯି ମୁଁ ନହେଲେ ରଥାଯାତ୍ରା ପରେ ଯିବି।
ଓ ହଁ ରଥଯାତ୍ରା ପରେ ବି ଗଲେ ଠିକ ପୁରୀ ତ ସବୁବେଳେ ବି ଭିଡ ରହୁଚି।
ହଁ ନାଇଁ ଭିଡ ରହୁଛି ବାକି ସେଠି କଣ ସେଇ ଦିନିକିଆ ରଥଯାତ୍ରା ପରେ କଣ ହବ ନା ରଥଟା ରଖା ହେଇଥିବ। ସେ ପଟେ କଣ କାହାନି ଗୁଣ୍ଡିଚା ମନ୍ଦିର ପାଖରେ ଯଉ ଥିବ ଭିଡ ଏତେ ନଥିବ ରଥ ମାନେ ରଥୟାତ୍ରା ସରିିଗଲା ପରେ ଭିଡ କମିଯିବ। ସେଥିପାଇଁ ସେତେବେଳେ ଗଲେ ଟିକେ ଠାକୁରଙ୍କ ଦର୍ଶନ କରି ପାରିଲା। ହେଲା। ରଥ ଦେଖିବାର ହେଲା, ସବୁ ହେଲା। ଠାକୁର ସେଇ ରଥ ଉପରେ ରହିବ ନା। ତାପରେ ଯାଇ ପଣା ମୁଁ ଇଏ ହେଲା ପରେ ସବୁ ଯାଇକି ଯାହା ହବ।
ହୁଁ।
ହୁଁ।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
ହୁଁ ଅଧର ପଣା ହେଲେ ହବ ତାପରେ ଯାଇକି କି ଠାକୁର ଯିବେ ଯାହା ମାଉସୀ ଘରକୁ
ଦେଖାଯାଉ ଠାକୁରଙ୍କ ଡୋରି ଲାଗୁ, ଡୋରି ଲାଗିଲେ ତ ଯିବା ଆଉ।
ସେଇଆ ତ ନହେଲେ ତ ମୁଁ ଆର ଥର ବି ନାଇଁ ଓ ହଁ ଆରଥରକ ଯାଇଥିଲି ସେ ବୁଲି, ବୁଲି, ବୁଲି, ବୁଲି ମାନେ ଗାଡି ଟିକେ ଟିକେ ଟିକେ ଘୁଞ୍ଚି ଘୁଞ୍ଚି କି ମାନେ ଗାଡି ଏତେ ଭିଡ ଲାଷ୍ଟକୁୁ ମୁଁ ଆ ଚାରିଟା ହେଇଗଲା ବୁଲିକି ପଳେଇ ଆଇଲି। ହୁଁ।
ହେ ନାଁ ଠାକୁରଙ୍କ ଡୋରି ଲାଗିବା ଟା ମେନେ ବା।
ସେ ତ ଠାକୁରଙ୍କ ଡୋରି ନ ଲାଗିଲେ ତମେ ଯା ଯାଇଥିବ ପୁରୀ ଦେଖିପାରିବନି।
ଦେଖିପାରିବନି।
ସେଆ ତାଙ୍କ ର ସେଇଟା। ନହେଲେ କେମିତି ଯିବ ତାଙ୍କର ଇଚ୍ଛା ନହେଲେ ତାଙ୍କୁ କେମିତି ଦେଖିବ। ହୁଁ!
ଏଇ ସବୁ।
ହଁ। ହଉ ଆଜି ଦିନ ସାରା କଣ ଆଜି ତ ଦିନ ସାରା ତ ବର୍ଷା ଚାଲିଛି। ଆଉ ବୁଲାବୁଲି କଣ କରିଛ ନା ମାନେ କଣ ଘରେ ଖାଲି?
କଲେଜ ଥିଲା ନା। କଲେଜ ଟିକେ ନଥିଲେ ଏକ୍ଜାମ୍ ହେରିକା ଥିଲା ତ କଲେଜ ଟିକେ ଯିବାକୁ ପଡ଼ିଲା। ବର୍ଷାରେ ଓଦା ହେଇକି କଲେଜ ଯିବାକୁ ଟିକେ ପଡ଼ିଲା। କଲେଜରେ ଏକ୍ଜାମ ଦେଇକି ଆସିକି
ହଁ।
ଶୋଇସ୍ ତ।
ହଁ ସେ ଠିକ କଲେ ସେ ତମର।
ତାପରେ ଟିକେ ଜିମ୍ ହେରିକା ଭାବିଥିଲେ ଯିବାକୁ। ହେଲେ ବର୍ଷା ପାଗ ଦେଖିକି ନିଦ ହେଇଗଲା ଶୋଇଛି ତ ଶୋଇ
ଆଚ୍ଛା, ଜିମ୍ ତୁମେ କୋଉଠି ଯାଉଛ?
ମୁଁ ଆମର ବ୍ରହ୍ମେଶ୍ଵର ଜାଣିଛନ୍ତି?
ଆ।
ଆଉ ବ୍ରହ୍ମେଶ୍ଵରେ ଜି ଆର ପି ଫିସ୍
କଣଟା?
ଜି ଆର ପି ଫିସ୍।
ହଁ ବ୍ୟାଙ୍କ ଆଗୁକୁ ନା ପଛକୁ ବ୍ୟାଙ୍କ?
ଅ ସେ ବ୍ରହ୍ମେଶ୍ଵର ପାଖେ ବ୍ୟାଙ୍କ ଓ ଆଗଟା।
ଆଚ୍ଛା। ଆଚ୍ଛା! ହଁ ସେ ଆଗରେ ଅଛି ଗୋଟେ। ଲକ୍ଷ ଯାଇନି ଅଛି ବ
ହଁ-ଅ-ଅ-ଅ ତମେ ଯାଉଛ ବୋଧେ।
ନାଇଁ ମୁଁ ଏଠିକି ଯାଏ-ଏ-ଏ-ଏ ଅ ଏଠି କୋଉଠି କହିଲ ଗ୍ରାନ୍ଡ କଲ୍ୟାଣ ମଣ୍ଡପ ଜାଣିଛ?
ଗ୍ରାଣ୍ଡ କଲ୍ୟାଣ ମଣ୍ଡପ।
ଯୋଉ-ଉ-ଉ ସାଇ ମନ୍ଦିର ପାଖରେ।
ଓ ସାଇ ମନ୍ଦିର ପାଖରେ।
ଟଙ୍କ ପାଣି ସାଇ ମନ୍ଦିର।
ହୁଁ।
ହଁ ସେଇ ପାଖରେ ଗୋଟେ ଜିମ ଟେ ଅଛି ଫିିଜିକ ତ ସେଇଠି ଆଗରୁ ଥିଲି ଏବେ ଯାଉନି ଏବେ ବନ୍ଦ କରିଦେଇଛି ଆଗରୁ ଟ୍ରେନର ଥିଲି। ମାନେ କଣ-ଅ-ଅ ହଁ ମାନେ କୋସ ଥିଲି ଆଉ।
ଓ ହୋ ଟ୍ରେନର୍ ଥିଲ ତାହେଲେ। ଦେହ ପ୍ରତି ଠିକ ନା ତମେ ପୁରା କେତେ ବର୍ଷ ହେଲାଇ ଖେଳିଲଣି ଯାଇକି।
ମୁଁ ଖେଲିଲିନି କେତେ ଅ ପାଞ୍ଚ ଛଅ ବର୍ଷ ହେଲା।
ହ ପାଞ୍ଚ ଛଅ ବର୍ଷ ହେଲା ଖେଲିଲଣି।
ହ, ସିଏ ନାଇଁ ମେନ୍ ଜିନିଷ କଣ। ମୋର କଣ ମୋର ପ୍ରାୟ ଜମାନେ କୁହନ୍ତି ମାନେ ମତେ ବି ପ୍ରାୟ ଲୋକମାନେ ଏବେ ବି କୁହନ୍ତି ହେଲା କିନ୍ତୁ ତ ସବୁ ତ ଜାଣିଛ ସବୁ ତ କରୁଛ ଜିମ୍ ବି ଯାଉଛୁ ପ୍ଲସ ତୋ ବଡି ହେଇଥିଲା ପୁଣି କୁଆଡେ ଗଲା ହେଲା ଏବେ କଁ ନାଇଁ ମୁଁ କହିବା ହିସାବରେ ହଁ ଆମେମାନେ ଜାଣିଚୁ ପ୍ଲସ ଦେଖ ଆମେ ବଡି ଉପରେ ଯଦି ଫୋକସ କରିଥାନ୍ତେ ତାହେଲେ ମାନେ ଏବେ ବଡି ଚାମ୍ପିଅନ ମାନେ ମାନେ ଷ୍ଟେଜ ବୁ ମାନେ ଷ୍ଟେଜରେ ଯାଇ ଖେଳିବା ଖେଳିବାକୁ ଏବେ ହେଲା ବଟ ସେଠି କଣ ଜିନଷଟା ଆମର ଏପଟେ କାମରେ ହେଇଯାଇଚି ଫ୍ୟାମିଲି ମାନେ ଘର ବି ସମ୍ଭାଳିବାର ଅଛି। ହୁଁ। ଆମେ ଜାଣିଚୁ ଆମେ ଠିକ ଟପନିକ ଏ ଟେକନିକଟା ଜାନଚୁ ବୋଲି ଆମେ ଶିଖଉଥିଲୁ। ଉଁ ସେତେବେଳେ ବ ବଡିଥିଲା ସେତେବେଳେ ଠିକ ଠାକ। ହେ କି ତାପରେ ତ ଏପଟେ ଅନେକ କାମ ବ୍ୟବସ୍ଥା ବାହାରୁକୁ ବାହାଲାନା ସବୁ ଖିଆ ପିଆ ଏ ଠିକ ରହିବନି କିଛି ତ ଠିକ ରହିବନି ପାଣି ପିଆ ପି କିଛି ନାଇ।
ଠିକ କଥା ନାଇଁ ନା ଆମର ଅ ମାନେ କଣ ବଡିଟା ଆମର ଯୋଉ ଦିନଷ ଟା ଆମର ରହୁଛି ଡେଲି ମାନେ କଣ ବଡି ଟା କଣ ଏମିତି କି ଆମେ ଡେ- ଡେଲି କରୁଚେ ବୋଲି ଆମର ବଡି ଟା ରହିବ ଠିକ ଠିକା ଯଦି ଟିକେ ନାକୁ ଛାଡିଦେଲେ ପ୍ରେକ୍ଟିସ ଟିନା ଚେ
ସେଆତ ନାଇଁ ବାକି ହଁ ବାକି ଦିନଷ ତ ଏଟା ଜଣେ ଚାହିଁଲେ କଣ କରିପାରିବ ଜଣେ ତିନି ଚାରି ମାସ ଲାଗିବ ମସୁରି ମିୟାମ୍ ମାନେ ମାନେ ମସଲ୍ ମେମୋରି ଗୁରା ସବୁ ମାନେ ସେ ତାର ସୁଟ୍ ନେଇଯାଇଚି ନା ସେ ତିନ ଚାର ମାସ ହେଲା ଆରାସବୁ ଅଳୀଆ ହୋଇଛି ଯାଇଚି ସିଏ ଅସୁବିଧା ନାହିଁ। ଭାଇ ଜିନିଷ ଟାଏଟା ସେଠୀ ସେତିକି ଟାଇମି ମିଳୁନି ନା।
ସେବି ଠିକି ଅଛନ୍ତି।
କାମ ବ୍ୟସ୍ତରେ ମାନେ ଏପଟେ ଡିପ୍ଲୋମା କଣ? ଇଲେକ୍ଟ୍ରୋନି ସେ ପଟେ ଡିପ୍ଲୋମା କରୁଚି ପ୍ଲସ ଏପଟେ କାମ ବି କରିଚି ମାନେ ଫ୍ରି ଯେ ସେଇ ଭଳିଆ ସବୁ। ହଁ ସେଥିପାଇଁ ଟିକେ ଟାଇମି ମିଳୁନି ଆଜି ଦିନ ସାରା ଖିଆ ପିଆ ଟୋଟାଲେ ନାହିଁ। ଏଇ ଭାତଡାଲି ଖଟା। ଡିପ୍ଲୋମା ନାଇ ମାନେ ଅ ଇଲେକ୍ଟ୍ର ମାନେ ଇଏସ୍ ଇଏ ମାନେ ଡିପ୍ଲୋମା ପ୍ଲ କଲେଜରେ ପଢନି। ସାର ଆ ହାଫ କୋର୍ସ ଟା ଗୋଟେ ରହୁଚି ମାନେ ଙ୍କ କିହିଲ ଖାଲି ଶିକ୍ଷା ଟା ହେଲା। ହୁଁ ସେଇଟା କରିକି ଡାରେକ୍ଟ ଷା ସାଠିପିକେଟ ଦେଉଚନ୍ତି। ହୁଁ।
ତିନି ବର୍ଷ କିନ୍ତୁ କରିବାଆକୁ ପଡିବ।
ନା ନା ନା ସେ ସେ ସେଇଟା ନୁହେଁ ଡିପ୍ଲୋମା ସେଇଟା ନୁହଁ। ସେଇଟା ସେଇଟା ତ ରହିଲେ ଏଲେ ମନେକର ଅ ଇଲୋକ୍ଟ୍ରୋନିକ ନହେଲେ ମେକାନିକା ହେଲେ ଓକେ ସେଇଟା ଗୋଟେ ଲା ଆଉ ଗୋଟେ ଙ୍କ କହିଲ ଆଉ ଗୋଟେ ଙ୍କ ନା ଆଁ ମାନେ ତିନ ଚା ଚାରି ମାସ ଭିତରେ ହେଲା ତମ ଖାଲିମା କାଲି ଖାଲି ଥିଉରି ପ୍ରାକ୍ଟିକାଲ କରେଇ ଦେବେ। ସାଠିପିକେଟ ଦେଇେଦେବେ କାଇକିନା ଆମର ଫିଲ୍ଡ ଉପରେ ୱାର୍କ କରିବାର ଅଛି ନା ସୋ ସେତିକି ଖାଲି ଶିଖେଇ ଦେଇକି ତମକୁ ସ୍ପିଡି ଦେଇଦେବେ ତାପରେ ମାର୍କେଟରେ ଓଲାଆ ଯାହାକରୁଚ କର ଧିପରେ ଧିରେ ଏକ୍ସପ୍ରିଏନ୍ସ ହେଇଯିବ। ବୁଝି ହୋଉଛି ଆଜ୍ଞା ହୁଁ।
ଏଇଆ ଆଉ କିନ୍ତୁ ଏଇଟା କଲେ ଯେମିତି ରହିବା କଥା ତାର ଇଣ୍ଟର୍ଷିପ ହେରିକା ଜେମ ଚା
ହଁ ହଁ ହଁ ସେମିତି ଆସିବ। ତା ଦେହରେ ଯେମିତି ଆଦେହରେ ସେମିତି ତେଣୁ ତା ଦେହରେ କଣ ତା ଦେହରେ ବି ସେଇ ତିନି ବର୍ଷର ସିଏ ସେମିତି ବି ପଢେଇ ହୁଏ। ହେଲା ଥିଓରି ପ୍ରାକ୍ଟାଲେ ଏଗେଜାମ୍ କରେ ଆଦିରେ ସମିତି ସିଆରି ପ୍ରାଟିକ୍ଟାଲ ଆଉ ଯାହା କରିବା କଥା କର। ବୋଇଲେ।
କୁଆଡେ ଯାଇଥିଲ? କୁଆଡେ ଯାଇଥିଲ।
ହୁଁ। ଆଉ ତମକୁ କଣ ଦେଖିବାକୁ କଉଟା ଭଲ ଲାଗେରେ ଇନ୍ତ୍ନେଟେ ପାଇଁ।
ଇଣ୍ଟରନେଟ୍ ତ ଇଜି ଇନ୍ଷ୍ଟାଗ୍ରାମ୍ ମୁଁ ୟୁଜ୍ କରେ କାର୍ଟୁନ୍ ତ ଦେଖେ ଏମିତିରେ ଓଗିଆନ୍ତେ କକୃଚେସ୍ ଆଉ ଡୋରିମନ ଦେଖେ ତମର କଣଭଲ ଲାଗେ?
ମତେ ମତେ ମତେ ସବୁ ଭଲ ଲାଗେ ମତେ ଏମତି କିଛି ଜିନିଷ ନାହିଁ ଖରାପ ବୋଲି।
ନଟିଆ କମେଡିୀ ଭଲ ଲାଗେ ଅଧିକ ଆମର। ଏମିତି ଆଉ ତମକୁ କଣ ସେମିତି କିଛି
ହଁ ମୋର ସେମିତି କଣ ଅଁ ମୋର ଏମିତି କେତେବେଳେ ମାନେ ମୁଡ ହିସାବରେ ମୁଡ ହିସାବ ରେହେଲେ କାଟୁନ ଆ ଏବେ ମାନେ ଏବେ ଟିକେ ସିରିଏସ ମୁଡ ଟିକେ ତ ଅଛି ବୋଲି କାର୍ଟୁନ ବେରିକା ଏତେ କିଛି ଦେଖା ହଉନି। ସେ ବେଳେ ବେଳେ ଆନିମେ ହେରିକା ଯାହା ଦେଖିଥିବେ। ବେଳେ ବଳେ ନୂଆ ନୂଆ ଏବେ ଟିକେ ବାହାରୁଛିି ସିଜିଏସ କେ ରାଓ ର ମାନେ ଫାଇଟିଙ୍ଗ ସିନେମା ସେଗୁଡା ଟିକେ ଦେଖିଦିଏ।
ହୁଁ।
ଏମୋତି ଟିକେ ଆକ୍ସନ ମୁଭି ଗୁରା ଟିକେ ଭଲ ଲାଗେ ଆଉ ଆକ୍ସନ ମୁଭି ମାନେ ସେ ଗୁରା ନୁହ କି। ତେଲୁଗୁ, ହିନ୍ଦୀ ଏଇଗୁରାକ ନାଇଁ ଦେଟା ମାନେ ଅଁ ମାରୁଫ ଅଲୁ ଅର୍ଜୁନ ଡି ସି ର କେଡେ କେଡେ ବିିଲ ଗୁରା ଆସେ ହଁ।
ତମେ କଣ ଏଠି ଏକେଲା ରହୁଛ ନା ଫ୍ୟାମିଲି?
ହଁ ଫ୍ୟାମିଲି ସାଥିରେ ରହୁଛି ମାନେ ବାବା ଉଁ ମୁଁ ଭାଇ ଆମର ଗୋଟେ ଡଗି ଟା ଅଛି ସେତିକି ଆଉ ହୁଁ ଆଉ ତିନି ଚାର ମାସ।
ଏଇ ଜମା ରୁ ଛୋଟ ଭଲ ଭଲ ହୁଁ ସବୁଠୁ ପ୍ରୋଟେକ୍ଟ ପାଉ ଥିବ। ନାଇଁ ଭାଇ ଇଚ୍ଛା ଅଛି ହେଲେ ଗୋଟେ କରିବାକୁ ମାନେ ବା ଆମର ଲାବ୍ରୋଡର ସେଟା ଆଣିବାକୁ ହେଲେ ଘରେ କ ପାଟି କରୁଛନ୍ତି ଘରେ କହୁଛନ୍ତି ଆମ ଘରେ ତ ଗୋଟେ ଅଛି ଆଉ କଣ ଦରକାରେ।
ହୀ ହି ହଁ ସେ ସେଇ ବି ଠିକ କଥା ମତେ ତ ମୋ ମାମା ସେଇ କଥା କୁହେ। ମାନେ ମୋ ମାମା ତାକୁ କହିବ କି ନାଇଁ ସିଏ ହଉଚି ମୋ ଝିଅ ଟା। କିନ୍ତୁ ମତେ କହିବ କି ନାଇଁ ଏଇଟା ଖୁ ଖୁ କୁକୁର ଟା।
ହଁ ବା ନେକ୍ସଟ୍ ଟାଇମ ଦେଖା ଯାଉ ଆମେ ଟିକେ ଇନକମ ହେରୀକା କଲେ ଯାଇଁ ଏଣିକି ଯାହା ଗୋଟେ ଡଗ ଆଣିବାର ଅଛି ଅଁ ରଖିବି ଆଉ ତାପରେ ଟିକେ ଭଲ ଟିକେ ଶୁଭ ତୁ ମେରିକା ତମେ ସେମାନେ ବି ଟିକେ ରହିପାରିବେନି ଠିକ୍ ଅଛି ନାଇ ଯଉ କୁ କୁକୁର ଆଜିକାଲି ଦୁନିଆରେ ଭଲ।
ହୁଁ କୁକୁର ମଣିଷ ମାନଙ୍କ ଠାରୁ ତ ଭଲ।
ହୁଁ ବହୁତ ଭଲ ତାଙ୍କ ସହ ଟାଇମ ଟିନ କରିବ ସବୁଠୁ ମାନେ ଫୋନ ବି ଦେଖିବାକୁ ଆଉ ଇଚ୍ଛା ହବନି।
ସେୟା ତ। ଆହୁରି ଜାଣିଚ ନା ଆଉ ଗୋଟେ ଜାଣିଚ କଣ ଆଁ ମାନେ ମୋ ବାବା କହି ଆସିବେ କି ତୁ କରେ ତେ ହୋ ଓକେ ତତେ ଏବେ କିଛି କରିବା ଦରକାର ନାଇ କାମ ଫାମ କିଛି କର ନା। ତୁ ତୋର ଷ୍ଟେଜ ପଫୋମାନ୍ସ ଖେଳେ କି ଯାହା କର ଓକେ ବଟ କଣ କରିବା ମାମା ମାମା କୁ ମାନେ ଟି ପ୍ରେସର ପଡିଯାଉଚି ନା ମାମା ଉଁ ମାନେ ଏଇଠିର ସବୁ ଘର ଯେହେତୁ ସମ୍ଭାଳୁଛି। ମତେ ବି ମାନେ କିଛି ଗୋଟେ କରିବାର ଇଚ୍ଛା ଅଛି ସୋ। ସେଠି ସିନା କରିଦେବି ସେଇଟା ଗୋଟେ ମେଲ ରହିଲା ଅଇକି। ଏବେଠୁ ନ କମେଇଲେ କେମିତି କଣ ଚାଲିବ ଘର ବି ସମ୍ଭାଳିବାର ଅଛି। ହୁଁ। ସେଇଟା ତ।
ହଉ ଭାଇ ଟାଇମ୍ ତ ହେଇଗଲାଣି।
ହଁ।
ରଖୁଛିି ଭାଈ।
ଉଁ ହଁ ହଉ ମୁଁ ଏପଟୁ କ-କଟ କଟ କରୁଛି।